ହେଲୋ,
ହାଲୋ।
ହଁ, ଶୁଭ ସନ୍ଧ୍ୟା।
ହଁ, ଶୁଭ ସନ୍ଧ୍ୟା।
ହଁ, ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
ହ ହଁ, ଖାଇଲେଣି?
ହ ହଁ, ଖାଇସାରିଲିଣି।
ହ ଆପଣଙ୍କର ଆଜି କଣ ରନ୍ଧା ହେଇଥିଲା? ହଁ ମୁଁ ବି ଖାଇସାରିଲିଣି।
ହୁଁ ବନା ହେଇଥିଲା ଭାତ, ଡାଲି, ଭଜା ଏତିକି।
ଅହୋ ଆଉ, କି ଭଜା ହେଇଥିଲା ଆଜି?
ଆଜି ଆଳୁ ଭଜା।
ହୁଁ।
କିଏ ରାନ୍ଧିଥିଲେ?
ହଁ ମୋ ଦିଦି ମାନେ ରାନ୍ଧିଥିଲେ।
ହଁ ହଁ ହ ହ। ଆଉ, ପଣସ ଆସିଛି କି ଗାଁ ରୁ ଆପଣଙ୍କର?
ହଁ, ପଣସ ଗୋଟେ ଆସିଚି।
ଓ ହୋ, ଆଉ ପଣସ ବରା ହେରିକା କଣ କରିବେ କି ନାଇଁ?
ବରା ହେରିକା କେଇଜାଣି? ମୁଁ ସେଇଟା, ଭଉଣୀ ମାନେ କଲେ କରିବେ। ନହେଲେ ଖାଇଦବୁ ଆଉ, ନା ମତେ ତ କୌଣସି ରୋଷେଇ ଆସେନି।
ଆପଣ କେବେ ଚେଷ୍ଟା କରିଚନ୍ତି କି ନାହିଁ?
ରୋଷେଇ କରିବା ପାଇଁ, ହଁ ଚେଷ୍ଟା କରିଚି, ଅଁ
ହଁ।
କରିଥିଲି ବି ହଁ, ସେମିତି ଏତେ ଟେଷ୍ଟ୍ ନାହିଁ। ଭାତ, ଡାଲି
ଭଜା, ଏଯାକେ ହୋଇଯାଏ।
ଆଉ କିଛି ଆଇଁଷ ହେରିକା କିଛି ରାନ୍ଧିଚନ୍ତି?
ଆଇଁଷ ହେରିକା ତ ରାନ୍ଧିନି। ଘରେ ରାନ୍ଧନ୍ତି ସେଟା।
ଆଉ ଆପଣ କେବେ ବି ରାନ୍ଧି ନାହାନ୍ତି?
ନାଇଁ, ଆପଣଙ୍କୁ ଆସେ ରୋଷେଇ?
ମତେ ବି ଏତେଟା ଆସେନି କିନ୍ତୁ କିଛି କିଛିଟା, କେବେ ମନ ହେଲେ ମୁଁ ରାନ୍ଧେ।
ଓ ହଁ।
ହଁ ଯଦି ମତେ କିଛି ବନେଇକି ଖାଇବାର ଥିବ ବୋଲି, ମୁଁ ନିଜେ ରାନ୍ଧିକି ଖାଏ। ଏମିତି ହଁ, ଥରେ କ୍ଷୀରି ବନେଇଥିଲି, ଆ ଥରେ କା ଥରେ ବନେଇେଇଥିଲି, ଆ ତାପରେ କ୍ଷୀରି ଆ ହଉଚି ପ୍ରଥମେ କଣ କରିବେ, ଯୋଉ କ୍ଷୀ ହଁ, ପ୍ରଥମେ କଣ କରିବ ଆପଣ ଯଉ କ୍ଷିରି ଚାଉଳ ନେଇ, କ୍ଷିରି ଚାଉଳକୁ ପାଣି ଥିବ ଯୋଉ, ଅ ଗୋଟେ ଗ୍ଲାସ ପାଣିରେ କ୍ଷୀରିଟା ଚାଉଳ ଟାକୁୁ ଭଲରେ ସିଝେଇ ଦେବେ ଏମିତି ସିଝେଇିବ କି ଯେ ସେ କ୍ଷିରି ଚାଉଳ ଟା ଟିକେ ବିଳିଲା ଟାଇପ ର ହେଇଯିବ ତାହାପରେ କଣ କରିବି ସେଇଥିରେ କ୍ଷୀରି ଦେଇ କ୍ଷୀ ସେଥିରେ କ୍ଷୀର ପକେଇବେ ଚିନି ପକେଇବେ ତାପରେ ଯ କାଜୁ କିସ୍ମିସ୍ ନଡ଼ିଆ ଏ ଯାଗ ସବୁ ଅଲଗା ଜାଗାରେ ଘିଅରେ ଭଲରେ ଭାଜିବେ ତାପରେ ଖିରି ରେ ପକେଇବେ ତାପରେ କ୍ଷୀରି ଟାକୁ ଟିକେ ସମୟ ଫୁଟେଇ ଦେବେ ହେଇଗଲା ଖିରି ବନେଇବା ସବୁଠୁ ସହଜ ଆଉ ବହୁତ କମ ସମୟ ବି ଲାଗେ ହଁ
ହୁଁ ହୁଁ
ଯଦି ହଁ ଯଦି ପ୍ରେସର କୁକର ରେ ଯଦି ତମେ ବନଉଛ ବଇଲେ ବହୁତ କମ ସମୟ ରେ ହେଇଯିବ ଆଉ ଯଦି ହାଣ୍ଡିରେ ବନଉଥିବ ବୋଲେ ସେଟା ଟିକେ ଅଧିକ ସମୟ ଲାଗିବ କିନ୍ତୁ ସେଇଟା ବହୁତ ସ୍ଵାଦ ହବ
ଓହୋ ହାଣ୍ଡିରେ ବନେଇବାର ବହୁତ ସ୍ଵାଦ ହବ
ହଁ ଟିକେ ଅଧିକ ସମୟ ହବ ଯୋଉ ଜିନିଷଟାରେ ଅଧିକ ସମୟ ଲାଗେ ଅଧିକ କଷ୍ଟ ଲାଗେ ସେଇ ଜିନିଷ ହିଁ ସବୁଠୁ ବେଶୀ ଭଲ ଥାଏ କି ନାଇଁ
ହଁ ହଁ।
ହଁ ତ ଆପଣ ଏମିତି କୋଉ ଜିନିଷ ବେଶୀ ଭଲ ରାନ୍ଧି ଜାଣିଛନ୍ତି।
ଭଲ ରାନ୍ଧି ଆଳୁ ଭଜା।
ଅ ହ ଆଇଁଷ ଭଲ ଆସେନି ଆପଣଙ୍କୁ।
ନାଇଁ ମତେ ଆମିଷ ଭଲ ଆସିନାଇଁ।
ଅହୋ କେବେ ରାନ୍ଧିଥିଲେ?
ନା କେବେ ରାନ୍ଧିନି ମୁଁ ଆଇଁଷ। ଆଳୁ ଭଜା ଡାଲି ସେଜାକ ହିଁ ରାନ୍ଧିବି।
ଅ ହଁ ପନିର୍।
ନାଁ ପନିର୍ ବି ନାଇଁ।
ଛତୁ।
ଛତୁ ବି ନାହିଁ।
ଅ ହ ଆଉ ତ ଛତୁରେ ମନ ପଡିଲା ଏବେ ତ ବର୍ଷା ଦିନ ଆସୁଛି ତ ଆପଣଙ୍କ ସିଆଡେ ତ ବହୁତ ତ ଯୋଉ ଗାଁ ଅଛି ସେଠିରେ ବହୁତ ବିଲ ବାଡି ଅଛି ତ ସେଇଠି ବର୍ଷା ଦିନରେ ବହୁତ ଛତ ତୁ ହଉଥିବ।
ହଁ ଛତୁ ହଉଥିବ ଜଙ୍ଗଲ ରେ ଏବେ ଛତୁ ଫୁଟିଥିବ। ଶ୍ରାବଣ ମାସରେ ଶ୍ରାବଣ କଢ଼ି ବି ଫୁଟେ। ସେଇଟା ମାନେ ସମୟ ଅନୁସାରେ ସେଇଟା ଫୁଟେ। ମାନେ ପୂର୍ବ ବର୍ଷ ଯୋଉ ସମୟରେ ସେଇଟା ଶ୍ରାବଣ କୋଢ଼ି ଫୁଟିଥିବ ସେ ସମୟରେ ତା ପର ବର୍ଷ ଫୁଟେ।
ଆଉ ତାର ହୁଁ ତାର ତାର ମୂଲ୍ୟ ବି ଏମିତି ତିନିଶହ ଚାରିଶହ ଏମିତି କେଜି।
ଓ ତାହଲେ ସର୍ବପ୍ରଥମେ କେଉଁ ଛତୁ ଫୁଟେ? ଅହ ତାହେଲେ ସର୍ବପ୍ରଥମେ କେଉଁ ଛତୁ ଫୁଟେ?
ସର୍ବପ୍ରଥମେ ଯୋଉ ବଣ ଛତୁ।
ହୁଁ।
ବଣ ପଛ ତ ଯେତିକି ସେ ଯାକ ଫୁଟେ ତାପରେ ପୁଟୁକୁୁଳି ଗୋଲ ଟାଇପର ଗୋଟେ।
ଓ ହଁ।
ହଁ ଫୁଟଗୁଳି ତାର ବି ଚାହିଦା ଅଧିକ ବଜାରରେ ଅଧିକ ମୂଲ୍ୟରେ ବିକ୍ରିହୁଏ।
ହଁ ହଁ।
ହଁ। ଏ ଏବେ ତ ସିଆଡକୁ ଚାଲିଚି ଛ ଆଉ ଫୁଟିବାର ହିଁ ଚାଲିଚି ଯେ।
ହଁ ହଁ।
ହୁଁ ଜଙ୍ଗଲରେ ଛତୁ ଫୁଟିଥିବ ଆଉ।
ହଁ। କହିଲେ ଆପଣ ଯଉ ବଣ ଛତୁ ସେଇଟା ଖାଇବା ଖାଇପାରିବେ ସେଇଟା ମଣିଷ?
ହଁ ସେଇଟା ଖାଉଛନ୍ତି ମଣିଷ ମାନେ ଯିଏ ଜାଣିଛନ୍ତି କୋଉଟା ବିଷ ଛତୁ ନାହିଁ। କଉଟା ଭଲ ଛତୁ ସେମାନେ ଖାଉଛନ୍ତି ଆଉ ଯଦି ଜାଣିନାହାନ୍ତି ଖାଉନାହାନ୍ତି।
ଅ ତ ଆପଣ କେମିତି ଚିହ୍ନିଛନ୍ତି କୋଉଟା ବିଷାକ୍ତ ଛତୁ ଆଉ କୋଉଟା ମାନେ ଆମେ ଖାଇପାରିବୁ?
ହଁ ସେଟା ଆଗରୁ ହିଁ ଗାଁରୁ ମୁଁ ଜାଣିଛି ଖୋଜିକି ଯାଇଥିଲି ଛତୁ ତ। ସେଇଟା କୁହନ୍ତି କେମିତି ସମସ୍ତଙ୍କ ସହିତ ଖୋଜି ଯାଇଥିଲି ତ ସେମାନେ ଯାଇ ଯାଇ ମୁଁ ଜାଣିିଦେଇଛି କୋଉ ଛତୁଟା ବିଷ କୋଉ ଛତୁ ନାହିଁ ଏମିତି।
ଏ ସେ ଗୋଟେ ଗଳି ମାନେ ତାର ଆକାର କି ତାର ରଙ୍ଗ କି ତାର ଗନ୍ଧ। ଏମିତି କଣ ଥାଇପାରିବ ନା ଯୋଉଠି ତା ଆପଣ ଭିନ୍ନ କରୁଛନ୍ତି ସାତ ଛତୁ।
ନାଇଁ ସେମିତି ଉ ରଙ୍ଗରୁ ସେମିତି ଜଣାପଡେ ନାହିଁ। ମାନେ ସବୁ ପ୍ରକାର ରଙ୍ଗ ଥାଏ ସେଇଠେ। ଲାଲ କଲର ଥାଏ ତାପରେ। ଲାଲ କଲର ଥାଏ ଧଳା କଲର ଥାଏ। ଏମିତି ବହୁତ ରଙ୍ଗ ଥାଏ।
ମୁଁ ଶୁଣଛି କଳା ରଙ୍ଗର ବି ଗୋଟେ ଛତୁ ଥାଏ ତାକୁ ବି ଖାଇ ପାରନ୍ତି ଆପଣ କେବେ ଦେଖିଛନ୍ତି? କଳା ରଙ୍ଗରେ
ହଁ ହଁ କଳା ରଙ୍ଗର ଛତୁ ବି ଖାଆନ୍ତି।
ଓହଁ ତାକୁ ଖାଇ ପାରନ୍ତି?
ହଁ ଲାଲ କଲର ବି ଖାଆନ୍ତେ ସେମିତି କିଛି ଛତୁ ଅଛି। ଚତିିନି ଯାଇଛିି ମୁଁ ଆଉ ଯୋଉଟା ବିଷାକ୍ତ ଆଉ।
ସ୍ୱାଦ କିପରି ଥାଏ ମାନେ ଏମିତି ଯେପରି ଆମେ ଶ୍ରାବଣ ଛତୁ ଖାଉଛୁ।
ତ ଅପେକ୍ଷା ତାର ସ୍ଵାଦ ଟିକେ କମ ଥାଏ।
ହ
ହୁଁ ଶ୍ରାବଣ ଛତୁର ସ୍ୱାଦ ଟିକେ ଅଧିକ ଆସିବ। ତାପରେ କୁଟୁକୁଳିରେ ଛତୁର ଅ ସ୍ୱାଦ ଟିକେ ଅଲଗା ଆସିବ ସମସ୍ତଙ୍କର ଭିନ୍ନ ଭିନ୍ନ ସ୍ୱାଦ ଆସିବ।
ହଁ।
ହୁଁ।
ତ ଆପଣଙ୍କୁ କୋଉ ତ ବେଶୀ ପସନ୍ଦ।
ମୋତେ ଶ୍ରାବଣ କଢ।
ତାହେଲେ ଆପଣଙ୍କ ଗାଁରେ ବହୁ ଶ୍ରାବଣୀଙ୍କ ଛତୁ ହେଇଥାଉଛି।
ହଁ ଯେତିକି ଯୋଉ ଯୋଉ ଜାଗାରେ ହେବାର ଅଛି। ମାନେ ପୂର୍ବରୁ ହେଇ ଆସୁଛି ସେ ସେ ଜାଗାରେ ପ୍ରତିବର୍ଷ ସେମ୍ ଟାଇମ୍ ରେ ହଉଛି। ଯିଏ ଜଲଦି ସକାଳୁ ସକାଳୁ ଉଠିକି ଯାଏ। ତ ସେ ଯାଗନ ଦେଖିଲେ ସେ ନେଇକି ପଳେଇ ଆଉ।
ଓ ହଁ ତ ଅଧିକ ମାତ୍ରାରେ ମିଳେ ନା ବହୁତ କମ୍ ମାତ୍ରାରେ ମିଳେ।
ହଁ ଏମିତି ଏତେ ବି ଅଧିକ ମାତ୍ରାରେ ମିଳେନି କମ୍ ମିଳେ ଆଉ। ସେଟା ବହୁତ୍ କମ୍ ମିଳେ ବଣ ଛତୁ କିନ୍ତୁ ଅଧିକ ମିଳେ। ଏଇଟା ବ ବଣଜାଗରେ ସବୁଆଡେ ସେଇଟା ହେଇଥାଏ ନା। ଏଯାକ ଗୋଟେ ଜାଗାରେ ହିଁ କିଛି ଜାଗାରେ। କମ୍ ହେଇଥାଏ।
ହଁ କିନ୍ତୁ ବଣ ଛତୁ କେମିତି ଲାଗେ ବାଲିଆ ଲାଗେ ନା ପାଇଁଚିଆ ଲାଗେ ନା କିପରି ଲାଗେ।
ବଣ ଛତୁ ଟିକେ ଟିକେ ବାଲିଆ ଲାଗିବ ତାପରେ ପାଣି ଚିଆ ବି ଟିକେ ଲାଗିବ। ଏତେ ତାର ସ୍ୱାଧ ନଥାଏ ହଁ ଟିକେ ଟିକେ ବାଲିଆ ଲାଗେ। ଭଲରେ ଯଦି ଧୋଇ ନଥିବ ବଲେ ଟିକେ ବାଲିଆ ଲାଗେ।
ହଁ ହଁ ଆଉ ଆପଣ କେବେ ବାଲି ଛତୁ ଖାଇଛନ୍ତି?
ହଁ ବାଲି ଛତୁ ଖାଇଛି।
ହଁ ଆପଣ କୋଉଟା ବେଶୀ ପସନ୍ଦ ବାଲି ଛତୁ ନା ଶ୍ରାବଣ ଛତୁ।
ଶ୍ରାବଣ ଛତୁ। ପାଲି ଛତୁର ବି ଛୋଟ ଛୋଟ ସେଇଟା ପଡିଆରେ ହୁଏ। ବହୁତ୍ ଛୋଟ ଛୋଟ।
ହଁ।
ହଁ ସେଟା। ତାର ବି ଟିଷ୍ଟ ବହୁତ୍ ଅଲଗା ଥିଏ ସବୁପକାର ଛତୁ ର ଅଲଗା ଅଲଗା।
ହ୍ୟାଲୋ
ହଁ
ହଁ କିନ୍ତୁ ଯେମିତି ଶ୍ରାବଣ ଛତୁ ପୁରା ବିଂଛିି ହୋଇ ଉଠେ ସେପରି ବାଲି ଛତୁ ସେଟା ହୁଏନି ବହୁତ କମ୍ ମାତ୍ରାରେ ହୁଏ
ହଁ ବହୁତ୍ କମ୍ ମାତ୍ରାରେ ହୁଏ ସେଇଟା ଖାସ୍ କରି ପଡିଆ ଜାଗାରେ ହୁଏ
ହଁ ହଁ କିନ୍ତୁ ମତେ କହିବାକୁ ଗଲେ ମୁଁ ଶ୍ରାବଣ ଛତୁ ଅପେକ୍ଷା ମତେ ବାଲି ଛତୁ ବେଶୀ ଭଲ ଲାଗେ
ହଁ ହଁ ବାଲି ଛତୁ ରୋଷେଇ କରୁଛନ୍ତି ନା କଣ କେବେ ରୋଷେଇ କରି ବାଲି ଛତୁ କେମିତି କଣ କରିକି ରୋଷେଇ କରନ୍ତି
ସେଇଟା ତ ରୋଷେଇ କରିବା ବହୁତ ସହଜ କହିବାକୁ ଗଲେ ଶ୍ରାବଣ ଛତୁ ଅପେକ୍ଷାରେ, କିନ୍ତୁ ମୁଁ ଆଉ ଏଇ କଥା ଟା ମାମ୍ ଆପଣଙ୍କୁ ଆଉ କେବେ କହିବି ବର୍ତ୍ତମାନ ମତେ ଟିକେ କିଛି କାମ ଅଛି ତ ହଉ ରଖୁଛି।
ହଁ ହଁ ରହୁଛି।
ହ ହଉ।
ହଁ